ମୁଁ ଏଇଠି ବସିକି ଭାବୁଥିଲି ମୋ ବାହାଘରେ କଣ ପିନ୍ଧିବି?
ଆ କଣ ପିନ୍ଧିବୁ ହଁ ଯିବି ହଁ ଯିବି ପା ହଁ ଯିବି- ପଚାର କି ମୁଁ କହିବି ତାକୁ-
ହଉ ମୁଁ ଭାବୁଥିଲି ମୁଁ ହଳ - ରେ କଣ ପିନ୍ଧିବି ମେହେନ୍ଦୀ ରେ କଣ ପିନ୍ଧିବି ବାହାଘରରେ କଣ ପିନ୍ଧିବି ସେ ସବୁ ଭାବୁଥିଲି-
ହଳଦୀର ହଳଦିଆ ଡ୍ରେସ ମେହେନ୍ଦୀର ମେହେନ୍ଦୀ କଲର ଡ୍ରେସ୍ ଆ ବାହାଘର ପାଇଁ ବି ଗୋଟେ ଅଛି-
ତୁ ମେହେନ୍ଦୀ କୋଉଠିରେ ଲଗେଇବୁ-
ତୋ ପାଖରେ- ତୁ ଲଗେଇ ଦେବୁ ନିକି-
ହଁ ମୁଁ ଲଗେଇଦେବି ଆମ- ସବୁ ସାଙ୍ଗକୁ ଲଗେଇଦେବି ମେହେନ୍ଦି ଆମେ ଗୋଟେ ସେମ ସେମ ଡିଜାଇନ ଲଗେଇକି ଯିବେ ବାହାଘରକୁ ମଜା ଆସିବ ଆଉ ମୁଁ ବି ଭାବୁଥିଲି କୋଉ ଟାଇପ ର ଡ୍ରେସ- ଆଉ ମୁଁ ଭାବୁଥିଲି ଆମେ ସବୁ ସାଙ୍ଗ ଆମେ ସେମ - ସେମ କଲର ହ-
ମୁଁ ବି ସେଇ କହିବା କଥା ମୁଁ ସେଇ କହି- ହଳଦୀ ତତେ ଏବେ- ବାହାଘର ପାଇଁ କି ଡ୍ରେସ ସେ- ହଁ
ଆମେ ସେମ ଡିଜାଇନ ର ବାଜାର ମୁଁ ଭାବୁଥିଲି ଷ୍ଟେଟ ପ୍ୟାଣ୍ଟ କୁର୍ତ୍ତି ନେ ନେଇ ନେଇଥାନ୍ତି ହଳଦୀରେ ବି।
ହଁ ସେଇଟାରେ ନେଇ ନେବ ଏଇଟା ଏକା ନେଇଗଲେ ହବ ବାହାଘର ପାଇଁ। ହଁ। ଲେହେଙ୍ଗା ଚୁନି ନେ ବନା ତାଙ୍କର ଅ ତାଙ୍କର ରାତିର ହବ ସକାଳେ ହବନି।
ହଁ।
ସ ଅ କାଳ ରା ରିସେପସନ ହବ କେବେ ତା ତା ଗୋଟେ ଦିନ ଛାଡିକି କି ଦି ଦିନି ଛାଡିକି ହବ ସେ କହୁ
ଭଲ ଥକି ଯାଇଥିବେ ସେଇଥିପାଇଁ ଛାଡିକି ରଖି ଯେମିତି ରିସେପ୍ସନ୍ ଟା।
ତାଙ୍କ ଘରକୁ କୋଉ ଦିନଠୁ ଯିବୁ କି?
ତୁ କୋଉ ଦିନ ଯିବୁ ମୁଁ ବି ସେଇ ଦିନରେ ପଳେଇ ଯିବି।
ମୁଁ ଘରେ ପଚାରେ ମା କଣ କହୁଛନ୍ତି ତାପରେ ମୁଁ ତୋତେ କହିବି। ତ କୋଉଦିନ ସେ ମେହେ ହଳଦୀ ଦିନଠୁ ହଁ ହଳଦୀ ଦିନଠୁ ଯିବ ବା କୋଉଦିନଠୁ ଯିବା କି?
ହୁଁ। ସେ ଦିନଠୁ ଯିବା ମେହେନ୍ଦି ମେହେନ୍ଦି ଲଗ ଏୟା ସେଇ ମଜା କରିବା ସେ ଡିଜେ ବିଜେ ସବୁ ବାଜୁଥିବ।
ହଁ ସେ ତାର ତ ଆମ ଠାରୁ ତାର ଫାଷ୍ଟ ମାନେ ବାହାଘର ହଉଛି ଆମ ସାଙ୍ଗଠୁ ସେ ଆମଠୁ ବଡ ବୋଲି ଧରାକୁ ଚାଲଛି ହେଇଗଲା। ଆମର ହେଲେ ସେ ଆସିବ କି ନାଇଁ। ସେ ଆମେ ଠି କିଏ ଜାଣେ?
ଖିବା ଦେଖିବା ସେ ଆସୁଛି କି ନାହିଁ?
ତା ଶାଶୁ ଘରେ ଛାଡି କି କଣ କରିବେ ତା ଉପରେ ନିର୍ଭର କରେ ଆମ ଉପରେ କରେନି।
ହଁ ଦେଖିବ ତାକୁ ଡା ଡ଼ା ଦେଖିବା ସେ ଆସିବ ତ ଆସିବ ନ ଆସିଲେ କଣ କରିବୁ ଆମେ ଆଉ।
ହଉ। ଆଉ ଓ ଆଉ କ କଣ କହୁଥିଲୁ ଭୁଲିଗଲି ର ଟିକେ ତାଙ୍କର ଅ ତାଙ୍କ ଘରେ ବି ଟିକେ ମାନେ ଛୁ ଇଏ ଅଛି ମତେ ଲାଗୁଛି ଏତେ ଜ ମାନେ ଯିବା ପଳେଇ ଆସିବ ରହିବନି ତାଙ୍କ ଘର ଦ୍ଵାରା ଟିକେ ଭଲ ନାହିଁ।
ଅ ଦେଖିବା ଆମେ କଣ କରୁଛୁ ଆମକୁ ଗୋଟେ ଆମ ସାଙ୍ଗ ମାନଙ୍କୁ ଗୋଟେ ରୁମ ଦେଇଦେଲେ ଆମେ ରହିଯିବୁନୁ?
ହଁ ଗୋଟେ ତ ଆମେ କେତେ ଆମେ ତିନି ଚାରି ଜଣ ଅଛୁ ଆଉ କେତେ?
ରା ରାତି ସାରା ମଜା କରିବୁ। ଚିପ୍ ସବୁ ନେଇକି ପଳେଇ ଆ ଚୁ ଖାଇବୁ ମଜା କରିବୁ ଗୀତ ଶୁଣିବୁ ସାଙ୍ଗ ସାଥେ ଲଗେଇବୁ
ଏଥିରେ ମଜା ଆସିବ ସେ ଆମଥିରେ ଥୋଡୀ ଆସିକି ମଜା କରିପାରେ ସେ ଯାହା ବାହାଘ
ତାକୁ ଯିବା ଆମେ ସବୁ ସାଙ୍ଗ ଯିବା ତାକୁ ଡାକିବା ପାଇଁ ଆଉ ଆମର ଆଗେ ହଉ ହଇ ହେବ ତ ତାକୁ ଯାଇ ଯାଇକି ଡାକିବା ହଁ ଆମର ଯିବା ହେବ ଯାଇକି ତାକୁ ଡା କି ଦେବା
ସେ ଆସିବ ମଜାମସ୍ତି ହବ ସେ ଏତେ ହେଇପାରିବନି ଆମେ ଯା ଆମେ ତା ବାହାଘରରେ ଯେତେ ହେଇପାରିବୁ
ହୁଁ ସିଏ ବି ହଳଦୀ ଦିନ ଡା ଆସିଲେ ଆସିବ ନହେଲେ ବାହାଘର ଦିନ ଆସିବ ଆଉ କଣ
ହଁ ତାର ଶାଶୁଘରେ ଛାଡିବେ ଯେବେ ସେ ଆସିବ ସେତେବେଳେ
ହୁଁ
ଆଉ ତୁ କି କି ଡ୍ରେସ୍ ଆଣିଛୁ କି ବାହାଘର ପାଇଁ ତୋର ତାର?
ପାଇଁ ଭାବୁଛି ଲ ଲେହେଙ୍ଗା ପିଣିବି।
ହଁ ତାକୁ କି ଗିଫ୍ଟ ତୁ ଦବୁ
ମୁଁ ଭାବୁଛି ଗୋଟେ ଚୁଡ଼ି ଟା ସେଟ୍ ଦେଇଦେବି ପୁରା।
ନ ହେଲେ ଚାଲେ ନା ଆମେ ଚାରିଜଣ ମିଶିକି କିଛି ବଡ ଟିକେ କରିକି ଦେଇଦବା ଗୋଟେ ଦେଇଦେଲେ
ନହେଲେ ଆମ ପୁରା ତାର ତାର ସ୍ୱାମୀ ର ଆମେ ଗୋଟେ ଚାରି ଜଣ ମିଶିକି ଫଟୋ ଫ୍ରେମ ବଡଟା ଫଟୋ ଫ୍ରେ
ହଁ ମାନେ ଗୋଟେ ଗୋଟେ ଚାରିଜଣ ଅଲଗା ଅଲଗା ଦେଲେ ସେ ବୁଝି ପାରିବନି କିଛି ଗୋଟେ ଇଏ କରିକି ଦେଇଦେଲେ ହଁ ଗୋଟେ ଆମେ ଦେଇଛୁ ସାଙ୍ଗ ବୋଲି ତାକୁ ଭଲ କିନି ଦେଇଛୁ।
ହଁ ରିସେପସନରେ କଣ ଦେବୁ?
ରିସେପସନ ପାଇଁ ଏବେ ମୁଁ ଭାବିନି ଭାବିବି ଦେଖିବି ଏ ଯେ ମୋର ଯିବାର ଥିବ ତାର ଯୋଉଦିନ ରିସେପସନ ଅଛି ସେଠି ଆମ ଏଠି ଗାଁରେ ଜଣଙ୍କର ଅଛି ତ ମୁଁ କେମିତି ଯାଇପାରିବି। ସେଇଟା ଭାବୁଛି ନ ଗଲେ ସେ ବି ଏ ଏଠି ବି ନ ଗଲେ ଟିକେ ହବ ପ୍ରୋବ୍ଲେମ୍ ସେଥିପାଇଁ ମୁଁ ଭାବୁଛି ବୁଛି କଣ କରିବି ହୁଁ।
ତମ ଗାଁ ରେ ବି ବାଘରେ ଅଛି?
ହଁ ତାର ଯୋଉ ଦିନ ରିସେପସନ ଅଛି ସେଇଦିନ ଅଛି ବାହାଘର ଗୋଟେ।
ହଁ ଏଇ ଗାଁ ରେ ଅଛି ମା ମାନଙ୍କୁ ଗାଁ ରେ ଅଛି ନା ମା ମାନଙ୍କୁ ଛାଡିଦବୁ ତୁ ଆସିବୁ ଆମ ସାଙ୍ଗ ରିସେପସନ ରେ ଆମେ ସେ ସେଠାରେ ମଜା କରିବୁ ନା ଏଠାରେ ଆମେ ନଥିବୁ ତୁ
ଦେଖିବି ମୁଁ ଅ ସେଠି ତାଙ୍କର ସେଇଦିନ ହବ ଆଉ ତାଙ୍କର କହୁଥିଲେ ଆଗକୁ ରଖିବେ ତ ମୁଁ ପଚାରିବି ବୁଝିବି ତାପରେ କହିବି ତତେ। ଅ ତାର ତ ଉଁ ତାର ତ ଅଛି ଷୋହଳ ତାରିଖ ଦିନ ରିସେପସନ ଆମ କଣ କରିବେ ମୁଁ ବୁଝିକି ପଚାରବି ତାପ
ହଁ ହଁ ହଁ ପଚାରିଦେବୁ ଆଉ କଣ ଆଉ ଆମର ତମ ଘରେ ସାଙ୍ଗ ସବୁ ଅଛନ୍ତି ସେଟା କଣ କରୁଛନ୍ତି? ତୋ ଘରକୁ ଆଜି ଯାଇଥିଲେ ନା ସାଙ୍ଗ ଙ୍ଗ ମାନେ
ହଁ ଯାଇଥିଲେ ଆସିଥିଲେ ବହୁତ ମଜା ଆସିଲା ତୁ ଆସିଲୁନୁ ତତେ ତତେ ତ କହି କହି ମୁଁ ରହିଗଲି ତୁ ଆସିଲୁନି।
ଆମ ଘରେ ନା ଆମ ଘରେ ନା ବନ୍ଧୁ ଆସିଥିଲେ। ମୋ ପିସି ପିଇଶା ଆସିଥିଲେ ସେଇଥି ମୁଁ ଯାଇପାରିଲି ନହେଲେ ମୋର ବି ବହୁତ ମନ ଥିଲା ମୋର ବି ବହୁତ ମନ ଥିଲା ମୁଁ ହଁ ମୁଁ ଯାଇଛି ମୁଁ ମୀନା ମୋର ବହୁତ ମନେ ଥିଲା ମୁଁ ଯିବା ପାଇଁ ପିସି ପିଇସା ଆସିଗଲେ ସେଥିପାଇଁ ଗଲିନି।
ଆମେ ବସି ବସିକି ବହୁତ ମଜା କଲୁ କଥାବାର୍ତ୍ତା ହେଲୁ ସବୁ ବାହାଘର ପାଇଁ କଣ କଣ ପିନ୍ଧିବୁ କଣ କରିବୁ ସବୁ କଥାବାର୍ତ୍ତା ହେଲୁ।
ଯିଏ ବାହା ହେବ ସେ ସାଙ୍ଗ ଟା ବି ଆସିଥିଲା ନା?
ହଁ ସେ ବି ଆସିଥିଲା। ସେଇପା ଆସିଥିଲା ଇଏ ଦେବା ପାଇଁ କାର୍ଡ ଦେବା ପାଇଁ ତା ବାହାଘର ଅଛି ସମସ୍ତଙ୍କୁ
ହଁ ସେ ମୋ ଘରକୁ ଆସିିଲା ମତେ ବହୁତ ରିକେଷ୍ଟ କଲା ଯିବା ପାଇଁ ମୁଁ କ ମୁଁ ତ ଯିବି। କିଏ ଯାଉ ନ ଯାଉ ମୁଁ ତ ଯିବି।
ହଁ।
ସେ କହିଲା ପୁରା ହ ହଲ ଦିନରୁ ଆସିବୁ ମୁଁ କଣ ହଁ ମୁଁ ହଳଦୀ ଦିନ ଆହୁରି ପରୁ ପଳେଇ ଯିବି।
ମୁଁ କହିଲି ଏତେ ଆଗରୁ ଯାଇକି କଣ କରିବୁ ତମ ଘରେ ବନ୍ଧୁବାନ୍ଧବ ଥିବେ ଆମକୁ ଟିକେ ଲାଜ ମାଡ଼ିବ ସେ ସେଥି ପାଇଁ ମୁଁ କହିଲି ତୁ ଆମେ ହଳଦୀ ଦିନଠୁ ତୁ ଯିବୁ ରହିବୁ ବାହାଘର ସରିକି ସରିଗଲା ଆମେ ପଳେଇ ଆସିବୁ। ତାପରେ ତ ରିସେପସନ ଦିନ ଆମ ଘର ରୁ ଯିବୁ ତାକୁ କହିଲି ସେ କହିଲା ନା ସେମିତି ହେବ ନି ମୁଁ କହିଲି ଦେଖି ତୋ ଘରେ ବନ୍ଧୁବାନ୍ଧବ ଏତେ ଥିବ ଆମକୁ ଲାଜ ଲାଗିବନି ଆମେ କିମିତି କେମିତି ଯିବୁ ତୋ ଘରକୁ ମୁଁ କହିଲି ଆମେ ଯିବୁ କିନ୍ତୁ ତୋର ହଳଦୀ ଦିନଠୁ ଯିବୁ ଏତେ ଆଗରୁ ଯାଇକି ଯାଇ
ହଁ ସିଏ କହିଲା ତୁ ଆସିବୁ ତୁ ମତେ ମେହେନ୍ଦୀ ଲଗେଇବୁ ମୁଁ କୋଉ ଡିଜାଇନ ଲଗେଇବୁ କି ମୋ ବ୍ରାଇଡାଲ ମେହେନ୍ଦୀ ଗୋଟେ ଖୋଜିକି ରଖିଛୁ ପୁରା ଲଗେଇବୁ ମତେ
ହଁ ସେ କହୁଥିଲା ମୁଁ ମୁଁ କହିବି ତାକୁ ସେ ତଲଗେ଼ଇଦ ଦବ।
ହୁଁ ମୁଁ ଏବେ ସମସ୍ତଙ୍କୁ ଲଗେଇ ଲଗେଇକି ମୁଁ ମରିବି। ଏତେ ଲଗେଇବି ମେହେନ୍ଦୀ ସମସ୍ତେ ତାକୁୁ
ହଁ ନହଲେ ମୁଁ ଏଇଠୁ ଅଛନ୍ତି ଯେ
କାମ ସବୁକୁ ଲଗେଇବି।
ନ ଲଗେଇ ପାରିବୁ ମୋର ଜଣେ ଦିଦି ଅଛନ୍ତି କହିବି ତାଙ୍କ ସେ ମତେ ଲଗେଇଦେବ ହଳଦୀ ଆଗରୁ ଲଗେଇଦେବି ଚଢିବ
ସେ ଦିଦିକୁ ବି ନେଇକି ପଳେଇ ଯିବୁ ସେ ଦିଦିକୁ ବି ନେଇକି ପପ ପଳେଇ ଆସିବୁ ମୋ ସେ ସାଙ୍ଗ ଘରକୁ।
ସେ ଲାଜ କରୁଛନ୍ତି। ସେ ମନ ମୁଁ ତାଙ୍କୁ କହିଛି ସେ କହିଲେ ନା ମତେ ଲାଜ ମାରୁଛି ମୁଁ ଯାଇପାରିବିନି ତମ ସାଙ୍ଗ ମୁଁ ଯାଇକି କଣ କରିବି ତମ ସାଙ୍ଗ ଭିତରେ
ଆସିବ ଆମ ସାଙ୍ଗରେ ସାଙ୍ଗ ବନି ଯିବ
ମୁଁ କହିଲି ସେ ମନା କରିଛନ୍ତି।
ସେ କହିଲେ ମୁଁ ଯାଇ ପରିବିନି ମୁଁ ମୁଁ ତାଙ୍କୁ ଆଉ ଥରେ କହିବି କଣ କହୁଛନ୍ତି। ତାଙ୍କୁ ମୁଁ ତ ବାହାଘର ସେ ବି ଆସିଥିଲା ସେ ବି କହିଲା ସେ ବି ମନା କଲେ କହିଲେ ନା ମୁଁ ଯାଇପାରିବିନି।
ହଁ। ସେଏ ନଗଲେ ନଉ ମୁଁ ନହେଲେ ଲଗେଇଦେବି ଆମେ ମଜା ଠଟା କରତେ କରତେ କରିବା କରିବା ସେ ସବୁ ସାରିଯିବ ମେହିନ୍ଦୀ। ସମସ୍ତଙ୍କୁ ଲଗେଦେବି। ତ ଆମ ମାନଙ୍କୁ ବି ଶିଖେଇ ଦେବ ତମେ ମନେ ବି ଟିକେ ଟିକେ ଟଏ ଲଗେଇଦବ ମେହେନ୍ଦୀ ଆଉ କଣ।
ହଁ ଲଗେଇଦ ମତେ ବି ଟିକେ ଅଳ୍ପ ଅଳ୍ପ ଆସେ କିନ୍ତୁ ମୋ ହାତ ଟିକେ ଥରୁଛି ମତେ ଲଗେଇ ପାରୁନି ଶୀଘ୍ର ଶୀଘ୍ର ମାନେ ଧୀରେ ଧୀରେ ଗୋଟେ ହାତରେ ଲଗେଇବା ବେଳେ ମତେ ଦି ଘଣ୍ଟା ଦେଢ ଘଣ୍ଟା ଲାଗି ଯାଉଛି। ମୁଁ ଲଗେଇ ପାରୁନି। ଏତେ ସେ ହାତ ଟିକେ ଥରୁଛି ମୋର ଅଭ୍ୟାସ ନହିଁ ତ ମୁଁ ନିଜ ହାତରେ ଲଗେଇଲେ ଲଗେଇଦେବି। ଆଉ କା ହାତରେ ଲଗେଇ ପାରିବିନି। ଭଉଣୀ ମାନଙ୍କୁ କହିଲେ ସେମାନେ ଜମା ଲଗେଇବାକୁ ଦଉନାହାନ୍ତି ସେମାନେ ମନା କଲେ ତାକୁ ଭଲ ଲାଗେ ମୁଁ ମୁ ଲଗେଇଲେ ଶିଖିବି ନା କେମତି ଶିଖିବି? ସେମାନଙ୍କୁ କହି କହିକି ମୁଁ ରହି ରହି ଯାଉଛି ସେମାନେ ଜମା
ମୁଁ ତ ମୋ ମା ହାତରେ ସି ଲଗେଇ ଲଗେଇ ଶିଖିଲି ମତେ କିଏ ଲଗଉନଥିଲେ ଯେ ଯେବେ ଲଗେଇବା ଶିଖିଲି ରଜ ବେଳେ ପୁରା ସମସ୍ତେ ଆସିକି ପଶି ଯାଉଛନ୍ତି ଲଗେଇବା ପାଇଁ।
ଏଠି ଆମ ହଁ ଆମର ବି ଏଠିକି ମା ଇଏ କରନା ସବୁ ଯେତେ ପର୍ବ ଆସୁଛି ମୁଁ କହୁଛି ଆସ ଜଣେ ଦି ଜଣ ଆସୁଛନ୍ତି ଲଗେଉଛି ସେମିତି ହାତ ଥରୁଛି ମୁଁ କଣ କରିବି? କେମତି ଏ ସେମ
ମୋର ଏବେ ଫିନିଶିଙ୍ଗ ହେଇଗଲା।
ହଁ ଲଗେଇ ଲଗେଇଲେ ଅଭ୍ୟାସ ହେଇଯିବ। ନ ଲଗେଇଲେ ଜମା ତ ହବ ବନି ଅଭ୍ୟାସ।
ମୁଁ ତ ମୋ ମାଙ୍କ ହାତରେ ଲଗେଇ ଲଗେଇ
ଆଉ କିଛି କାମ କଲା ପୂର୍ବରୁ ଆମକୁ ମାନେ ଶିଖିବାକୁ ହୁଏ ସେମିତି ମେହେନ୍ଦୀ ଲଗେଇବା ପୂର୍ବରୁ ମାନେ କାହା ହାତରେ ଲଗେଇ ନେଲେ ନିଜ ହାତ ନିଜ ଗୋଟେ ହାତରେ ଲଗେଇ ପାରୁଛ ଆଉ ଗୋଟେ ହାତରେ ଲଗେଇ ପାରୁନୁ।
ହଁ।
ଲଗେଇଲେ ସମସ୍ତଙ୍କ ହାତରେ ଲଗେଇ ପାରିବୁ ନ ଲଗେଇଲେ ଲଗେଇ ପାରିବୁନି।
ହଁ ନା।
ହଁ।
ଆଉ କଣ କହ କଣ ମଜା କରୁଥୁଲୁ ଆ ଆଜି ମୁଁ ଶୁଣିଥିଲି। ଆଜି ବର୍ଷ ପଡୁଥିଲା ବହୁତ ଧା ଗାଧଉଥିଲୁ ତୁ ବର୍ଷାରେ।
ହଁ ବର୍ଷରେ ବହୁତ ମଜା ଆସିିଲା ପା।
ହଁ ମୁଁ ବାପା ସାଙ୍ଗରେ ଯାଇଥିଲି ବଜାରକୁ ଦେଖିଲି
ହଁ ବର୍ଷା ଏବେ ସକାଳେ ବି ଆଉ ଥିଲା ଛାଡିଗଲା ଦି ଟା ବେଳେ ଏବେ ଫେରେ ହଉଛି। ସୁଇଛି ଆସିଲାଣି ହବ ବର୍ଷା କେତେ ଜୋରରୁ।
ହୁଁ କେତେ ଥଣ୍ଡା ଥଣ୍ଡା ପବନ ଆସୁଛି।
ଗରମ କେତେ ପଡିଥିଲାନି କହନି ପୁରା ତଡୁ ସବୁ ଖରାର ଯୋଉ ବାମ୍ପ ସବୁ ବାହାରି ଗଲାଣି। ଗରମ ମାନେ ଅଳ୍ପ ବର୍ଷା ପକେଇଲେ। କମ ପକେଇଲେ କିଛି ହବନି। ଆଳପ ପାକ ହେ ଜୋର ଜୋରରୁୁ ହେଲେ ଟିକେ ଥଣ୍ଡା ସେଦିନ ଯେମିତି ହେଇଥିଲା ଜୋରରୁୁ ଏ ଥଣ୍ଡା ଟିକେ ଲାଗିଲା ଘରେ
ହଁ ଜୋରରୁୁ ହେଲେ ବହୁତ ଥଣ୍ଡା ଲାଗେ ସେ ଯୋଉ ଲୋକମାନୋନେ ଏସି ଲଗେଇ ସେଟାରେ କେତେ ସେ ପାୱାର କୋଟ କରୁଛି ଲାଇନ ଟା
ଡିମ୍ ହେଇଯାଉଛି,
ପୁରା ଡିମ୍ ହେଇଯାଉଛି ମାନେ ଏତେ ଗରମ ଲାଗୁଛି ପୁରା ଦେହ ହାତ କଣ ହେନି ନା ଜମ ଶୁଉନି
କନି
ଜାଣିଛୁ ନା ସାଙ୍ଗ ଆମ ଘର ପାଖରେ ପାଖରେ ଗୋଟେ ନୂଆ ଷ୍ଟେସନାରୀ ଦୋକାନ ଖୋଲିଛି,
ହଁ ଯିବା ସେଇ ତା ବାହାଘରରେ କିଛି କିଣିକି ଆଣିବା ସେଇଠୁ ପିନ୍ଧିବା ପାଇଁ
ହଁ